ଆଜ୍ଞା ନମସ୍କାର।
ହଁ ଭାଇ ନମସ୍କାର।
ଆଉ କଣ ଭଉଣୀ କଣ ଖବର କୁହନ୍ତୁ?
କଣ କ ହଁ ଦିହ ପା ସବୁ ଠିକ୍ ଠାକ୍ ଅଛି। ବର୍ଷା ତ ଆଜି ବାହାରି ହଉନି ବାହାରକୁ ଆଉ ପ୍ରବଳ ବର୍ଷା।
ହୁଁ ୟଆଡେ ବି ବହୁତ ଜୋରେ ବର୍ଷା ହଉଛି।
ମଁ ପ୍ରବଳ ଆଜିି ଯାହା ଟିକେ ହଉଥିଲା ଆଜି ପ୍ରବଳ ହଉଛି ସକାଳୁ ବାହାରି ହଉନି ଛୁଆ ସ୍କୁଲ ଫୁଲ ସବ ବନ୍ଦ ଅଛି।
ହୁଁ ଏବେ ଲଘୁଚାପ ହେଇଛି ଆଉ। ଏଇନେ ଲାଗ
ହଁ ଆଉ
ତମେ ତ କଟକରେ ରହିଲ ବଡ ସହରରେ। କଟକରେ ତ ମେଘ ଟିକେ ହେଲେ ତ ପୁରା
ଟିକେ ବର୍ଷା ହେଲାଣି ପାଣି ଆ ମହାନଦୀ ଏଇଠି ପାଖରେ ପୁରା ଖାଲ ଜାଗା ଟା ଟିକେ ବର୍ଷା ହେଲା ବେଳ ପାଣି ଡ୍ରେନ୍ ଫେନ୍ ଭର୍ତି ହେଇଯାଇଛି।
ହୁଁ ନାଳ ଅର୍ଦ୍ଦମା।
ବର୍ଷା ହୁଁ ବର୍ଷା ହେଲେ ପ୍ରବଳ ଅସୁବିଧା।
ହୁଁ। ଆଉ ଦେହ ପାଖ କେମିତି ଅଛି?
ହଁ ଦେହ ପା ସବୁ ଠିକ୍ ଠାକ ଅଛି ଆଉ। ଣ୍ଡା ଫଣ୍ଡା ଟିକେ ବର୍ଷା ଘରେ ସବୁ ଭଲ ଅଛନ୍ତି।
ବାପା ମା ଆଉ ତମ ଦିଅର ତମ ପୁଅ ଝିଅ
ହଁ ପୁଅ ଝିଅ ସବୁ ଝିଅ ଦେହ ଟିକେ ଥଣ୍ଡା ତାକୁ ହେଇଯାଇଛି। ସେଇ ବ ପାଣି ପାାଗ ସମସ୍ତେ ଥଣ୍ଡା ହେଇଯାଇଛି ଆଉ।
ଆମ ଆମ ପାଗିଲୀ ମାଙ୍କୁ ନାଇଁ।
ହୁଁ।
ଆଚ୍ଛା। ହ୍ୟାଲୋ।
ହଁ କୁହନ୍ତୁ।
ଆଉ ଆପଣଙ୍କ ଘର ତ ଯାଜପୁର ଟାଉନ ଆମ ଗୋଟେ ବିରଜା ମନ୍ଦିର କେବେ ଯିବା ଦର୍ଶନ କରିବାକୁ ଆଣ ଟିକେ କୁହନ୍ତୁ ବିରଜା ମନ୍ଦିର ବିଷୟରେ ଆମକୁ ଆମେ ଟିକେ ଶୁନିବୁ। ଗୋଟେ ବଡ ମନ୍ଦିର ଯାଜପୁର ର ବହୁତ ପ୍ରସିଦ୍ଧ ମନ୍ଦିର ବିରଜା।
ବୀର ଯାଜପୁର ଟାଉନର ପ୍ରସିଦ୍ଧ ମନ୍ଦିର ଆପଣ କେତେବେଳେ ଯାଉନାହାନ୍ତି ଆସୁନାହାନ୍ତି ବୋଲି। ଆମେ ଯେତେବେଳେ ଗାଁ କୁ ଯାଇଥିବୁ ଆପଣ ଆଶିବେ ହେତେ ବେଳକୁ ବୁଲିବାକୁ।
ହୁଁ ମୁଁ ଯିବି ଟିକେ ବୁଲାବୁଲି କରିବା ବିରଜା ମନ୍ଦିର।
ହଁ ଏଠି ବିରଜା ମନ୍ଦିର ଆଉ ଅଛି ଜଗନ୍ନାଥ ମନ୍ଦିର। ଆଉ
ସାର୍ ଏବେ ଗୋଟେ କଣ ଗୋଟେ ବଡ ମୂର୍ତ୍ତି ହେଇଛି ଶିବଙ୍କର ବହୁତ ବଡ ମୂର୍ତ୍ତି ଟେ ହେଇଛି ଆପଣଙ୍କ ଟାଉନ ରେ।
କୁସୁମା କୁସୁମା ଜାଣିଛନ୍ତି ଯୋଉ ଲାଇଟ୍ ସବୁ ଜଳିବ ପୋଖରୀ ବଡ
ହଁ ବଡ ପୋଖରୀ ଗୋଟେ ଅଛି ଆମ ଟାଉନ ରେ କୁସୁମା ପୋଖରୀ।
ଏ ବୋଟିଂ ହଉଛି।
ହୁଁ।
ସେଠି ବି ସେଇଟା ବଢିଆ ଜାଗା ଅ ସେଠିକି ଆସିଲେ ବି ସେଠି ବୁଲିବେ।
ଆଜ୍ଞା।
କେବେ ଗୋଟେ ଆସନ୍ତୁ ଆଉ।
ଆଉ କଣ ଆପଣ ଆଉ କଣ ଏବେ ରୋଷେଇ ବାସ କରୁଛନ୍ତି ଆପଣ?
ରୋଷେଇ ଆଜି କରିଚି। ଶନିବାର ତ ଆମର ଆଜି ସାଧା ଆଉ।
ସାଧାରେ କଣ କଣ କରିଚନ୍ତି ଆଜି?
ଆଜି ଭାତ ଡାଲି। ସୋୟାବୀନ୍ ତରକାରୀ। ବାଇଗଣ ଟମାଟୋ ବଡ଼ି। ଚକଟା ଆଉ ଇଏ ଭେଣ୍ଡି ଆଳୁ ଭଜା ସବୁ ଖାଇବା ଆଉ।
କେବେ ଯିବା ଦେଖିବା ଆପଣଙ୍କ ଘରକୁ ବୁଲିବା ପାଇଁ ଭଲ ଭଲ ଖାଇବାକୁ କରୁଛନ୍ତି ମୁଁ ଖାଇକି ଆସିବି।
ହଁ ଆସନ୍ତୁ ନିଶ୍ଚୟ ଆସନ୍ତୁ ଆପଣ ଖାଇକି ଯିବେ।
ହୁଁ।
ଆଉ କଣ କୁହନ୍ତୁ।
ଆଉ କୁହନ୍ତୁ ଦେହ ପା କେମିତି କଣ ଅଛି ଆପଣଙ୍କର।
ଦେହପା ସବୁ ଠିକ ଠାକ ଅଛି।
ଏବେ ତ ମେଘ ଏଇ ଆରମ୍ଭ ହେଇଗଲା ଏବେ ଚାଷ କାମ ଜୋରସୋର ରେ ଚାଲିବ ଆମର ଏପଟେ।
ହଁ ଏଇନା ତ ଚା ହଁ ଏଇନା ସବୁ ଲୋକ କାମ ସବୁ ହେବ। ତଳି ଉପରେ ରୁଆ ପୂଜା ସବୁ ଚାଲିବ ନାଇଁ।
ହଁ।
ହ ଆଉ କଣ ଖବର କୁହନ୍ତୁ।
ଆଉ କୁହନ୍ତୁ ଖବର ସବୁ ମୋର ଭଲ, ଦେହ ପା ବି ଭଲ ଅଛି।
ଆମର ସବୁ ଭଲ ଖବର।
ହୁଁ ଆମର ବି ଆଜି ସାଧା ହେଇଛି, ହଁ ମୁଁ ଟିକେ ମୁଣ୍ଡ ମୋର ମୁଣ୍ଡ ଟିକେ କଣ ବୁଲାବୁଲି କରୁଥିଲା, ଆଜି ଟିକେ ଭଲ ଲାଗୁଚି ମୁଁ ଟିକେ ସାରିଟନ ଔଷଧ ଖାଇଥିଲି। ମୁଣ୍ଡ ବିନ୍ଧା ବିନ୍ଧି ଟିକେ ମୋର କମିଚି ଟିକେ ଦେହ ଭଲ ଲାଗୁଛି।
ଡାକ୍ତରଖାନା ଟିକେ ଡକ୍ଟରଙ୍କୁ ଦେଖେଇ ଦେଲେନି ଆସିକି।
ନାଇଁ କମି ଯାଇଛି ମୋ ମୁଣ୍ଡ ବିନ୍ଧା, ସାରିଟନ ପାଞ୍ଚ ଟଙ୍କିଆ ଔଷଧ ଗୋଟେ ଖାଇଦେଲି ମ ମୁଣ୍ଡ ବିନ୍ଧା କମିଯାଇଚି।
ଔଷଧ ଖାଇବେନି, ଦେଖେଇବେ ତାପରେ ଯାଇକି ଡକ୍ଟରଙ୍କୁ ପରାମର୍ଶ କରିକି ତାପରେ ଔଷଧ ଖାଇବେ।
ହୁଁ।
ମୁଣ୍ଡ କଥା ନା ଟିକେ ଦେଖେଇ ଦେଇଥିଲେ ଭଲ ହେଇଥାନ୍ତା।
ହୁଁ। ଆଉ ବାପା ବୋଉ କଣ କରୁଛନ୍ତି ଗାଁ ରେ?
ବାପା ବୋଉ ସେଇ ଗାଁ ରେ ଏବେ ସବୁ ଆମର ଆରମ୍ଭ ହେଇଗଲା ଚାଷ ବାସ କାମ ସବୁ। ବାପା ସବୁ ହଳ ଫଳ କେ ଦେଖୁଚନ୍ତି। ମାଉସି ଏଇଠି ମେଡ଼ିସିନ୍ ରେ ଏମ ଆର୍ ଅଛନ୍ତି।
ଓ। ଆଉ ଆପଣ ସେଠି କଣ ବାଲିଯାତ୍ରା ହୁଏ କୁଆଡ଼େ ଘର ପାଖରେ କଣ କୁଆଡେ ଧୁମ୍ ଧୁମ୍ ଧାମ ରେ ବଡ଼ଆକାରେ ହୁଏ, ଟିକେ ଆମକୁ କୁହନ୍ତୁ ବାଲିଯାତ୍ରାରେ କଣ କୁଆଡେ ବହୁତ ଲୋକ ହୁଅନ୍ତି।
ବାଡଲି ଯାତ୍ରା ଏଇ ତ ହବ ଏଇ କାର୍ତ୍ତିକ ମାସରେ ଆଉ ପୂର୍ଣ୍ଣିମାରେ ବାଲିଯାତ୍ରା ଆରମ୍ଭ ଆଉ। ପ୍ରବଳ ଲୋକ ଏତେ ଜାମ ରେ ଯାାଇ ହୁଉନି ପ୍ରବଳ ଜାମ।
ହୁଁ ବହୁତ ଲୋକ ହୁଅନ୍ତି ବାଲିଯାତ୍ରାରେ।
ଲୋକମାନେ ଆମେ ଯାଇପାରୁନା ପ୍ରବଳ ଲୋକ।
ହୁଁ।
ଲୋକ ଗାଡି ଫାଡି ଯାାଇ ହୁଏ ନା ଫ ଯଉ କାର କି ଇଏ ସବୁ ବଡ ବଡ ଗାଡି ଯାଇ ହବନି। ଯାହା ସବୁ ଏଇ ବାଇକ୍ ଫାଇକ ରେ ଯାଉ।
ଗୋଟେ ଦିନରେ ତ ବୁଲିଲେ ବାଲିଯାତ୍ରା ବୁଲି ହବନି।
ଚାଲିକି ବି ଦି ତିନି କିଲୋମିଟର ଆମେ ଚାଲିକି ବି ଯାଉ, ହେଲେ ବି ବା ବାଲିଯାତ୍ରା ଗୋଟେ ଐତିହାସିକ ଇଏ, ଜାଣିଲେ?
ହୁଁ ବିଶ୍ଵ ପ୍ରସିଦ୍ଧ ବାଲିଯାତ୍ରା ଆଉ।
ଦେଖିବାର ସବୁ କେତେ ଭଲ ଜିନିଷ ଅଛି ଦେଖିବେ ସବୁ। ତ ସାଡି ହୁଁ। ସେ ଯୋଉ ବୋଇତ ଯୋଉ ଦେଖିଛନ୍ତି ନା ବୋଇତ ଯୋଉ ଚିତ୍ର କଡେ ସୁନ୍ଦର।
ବୋଇତ ବନ୍ଦାଣ ଟାଇମ୍ ରେ ଯୋଉ ଟାଇମ୍ ରେ ଆମର ଡଙ୍ଗା ଭସା ଟାଇମ୍ ରେ। କାର୍ତ୍ତିକ ପୂର୍ଣ୍ଣିମା ଟାଇମ୍ ରେ ଆମର ଯୋଉ ମୂରୂଜ ପଡେ ସେଇ ଟାଇମ୍ ରେ ଆମର ହୁଏ ବାଲିଯାତ୍ରା।
ହଁ ସେଇ ଟାଇମ୍ ରେ ବାଲି
ଆଉ ଡଙ୍ଗା ଭସା ଆପଣ ଡଙ୍ଗା ଫଙ୍ଗା ଭସାନ୍ତି ନା ସେଠି କଟକରେ?
ହଁ ଏଇଠି ମହାନଦୀରେ ଆମେ ଭସଉ ଆମ ପାଖରେ ଏଇଠି ଉଁ ଯୋଉ ଜାଣିଥିବେ ଯୋବ୍ରା ଯୋଉ ମହାନଦୀ। ଯୋବ୍ରା ବ୍ରିଜ୍ ସେଇଠି ଆମେ ଡଙ୍ଗା ଭସଉ।
ସେ କଣ କୁହନ୍ତି ବା ଡଙ୍ଗା ଭସେଇଲା ବେଳେ କଣ ଆକା ମା ବଇ ପାନ ଗୁଆ ଥୋଇ ପାନ ଗୁଆ ତୋର ମାସ ମାସକ ଧରମ ମୋର। ହୁଁ। ଭାଇ, ଭାଇ ଆସିଲେ ବୋଧେ?
ହୁଁ ହଁ ଭାଇ ଆସିଲେ।
ହୁଁ ମତେ ଜଣା ପଇଲା ବା। ସେ କଣ କହିଲେ ଗୋଟେ ମତେ ଶୁଭିଲା ତ।
ସେ ଆସିଲେ ତ ଖାଇବେ ଆଉ।
ଆଉ ଭାଇ କଣ କରୁଚନ୍ତି? ବୋଧେ ଚାକିରି କରନ୍ତି କଟକରେ।
ଏଇଠି ଏଇ କମ୍ପାନୀ ଚାକିରୀ ଆଉ। ହୋଟେଲ୍ ହୋଟେଲ୍ ଜାଣିଛନ୍ତି ଯୋଉ ଟିଭି କ କେବୁଲ ଯୋଉ କନେକ୍ସନ ଦିଅନ୍ତି। ସେଇଠି ଚାକିରି କରି
ଯାହା ହଉ ଏତେ ଦିନି ପରେ ମୋ କଥା ମନ ପଇଲା ମୁଁ ଲଗେଇଲି ତମକୁ ଫୋନ୍ ଟା ଲଗେଇଚି ମତେ ଟିକେ ଭଲ ଲାଗୁଚି ବଡ ଭଉଣୀ ସାଙ୍ଗ ରେ କ କଥା ହେଲା ଠୁ।
ଯାହା ହଉ।
ନା ଯିବି ଟିକେ କୋଉ ଦିନ ଦେଖିଆ କଟକ ବୁଲିବାକୁ ତମ ଘରକୁ।
କେତେବେଳେ ଆସିବ ଆଉ ଫାଙ୍କା ହେଇ ପାଇଲେ।
ସକାଳୁ ସବୁ କଣ ଖାଇଥିଲେ?
ସକାଳୁ ଆଜି ରୁଟି କରିଥିଲି ଆଉ ଭଜା।
ମୁଁ ବି ସକାଳୁ ଆଜି ଟିକେ ଚଣ୍ଡିଖୋଲ ଯାଇ ଥିଲି। ମେଘ ପ୍ରବଳ ହଉଥିଲା। ମୁଁ ଟିକେ ହେଠି ଜଳଖିଆ ଇଟିଲି ତରକାରୀ ଟିକେ ଖାଇକି ଘରକୁ ନେଇକି ଆସିଲି।
ହଁ
ସେ ଆମର ଝିଅ ର ଗୋଟେ ସାଙ୍ଗ ଆଇଚି ତ।
ହଁ ଆଉ ସାଙ୍ଗ ଆସିଥିବେ ତାପାଇଁ ଯାଇ ଜଳଖିଆ ନେଇକି ଆସିଲେ ଚଣ୍ଡିଖୋଲ ରୁ।
ଆଜ୍ଞା।
। କାଇଁ ବାହାର ଜିନିଷ ଖାଉଛନ୍ତି ଘରେ କଣ ବନେଇ ଦେଲେନି।
ହୁଁ ଘରେ ତ ମୁଁ ଡେଲି ଖାଏ। ଆଜି ଟିକେ ଜ ଜଳିଖିଆ ଟିକେ ଖାଇଦେଲି ବାହାରୁ ଆଉ।
ଆଜ୍ଞା ହଉ। ଯାଉଚି ଖାଇବାକୁ ଦେବି।
ଖାଇବାକୁ ଆହୁରି ଅଛି, ଆମର ଟିକେ ଆଉ ସମୟ ଆହୁରି ଅଛି ଦଶ ମିନିଟି ରୁ ଟିକେ ଅଛି ଆଉ ଦୁଇ ମିନିଟି। ଆଉ ଦୁଇ ମିନିଟି ଆମେ ଗ ଗପି ଦେଲା ପରେ ଆମର ଦଶ ମିନିଟ୍ ହେଇଯିବ।
ହ
ତାପରେ ଆପଣ ଭାଇଙ୍କୁ ଖାଇବାକୁ ଦେବେ ଆଉ।
ହଉ ଆଜ୍ଞା କୁହନ୍ତୁ କଣ କହିବା କଥା ଆଉ ଏଇଠି ଝିଅ ଦେହ ଭଲ ନାହିଁ ତ। ତାକୁ ଥଣ୍ଡା ହେଇ ଥଣ୍ଡା ଟିକେ ହେଇଯାଇଚି। ଘରେ ଏଇ ଉଁ ବର୍ଷା ହଉଚି ଓଦା ମଦା ହେଇକି ଛୁଆ ଥଣ୍ଡା ଫଣ୍ଡା ହେରା ଧରି ପକେଇଚି ଆଉ। ଧରି ପକେଇଚି ଟାଇମ୍ ଟେବୁଲ୍ ରେ ଖାଇବା ନଦେଲେ ମେଡିସିନ୍ ଟିକେ ନଦେଲେ ଦେହ ପୁଣି ଖରାପ୍ ହେଇଯିବ। କିଛି ଖାଉନି ପା। ପାଟିକି ଭଲ ଲାଗୁନି ବା।
ଓହୋ ଛୋଟ ଛୁଆ ଆଉ।
ସେ ଟିକେ କହିଲା ମକା ତା ପାଇଁ ଟିକେ ଆଇଁଲି ଦେଶୀ ଯୋଉ ମକା ତାକୁ ଟିକେ ଫ୍ରାଏ କରିଦେଇଚି। ପକେଇ ସେ ବଢ଼ିଆ ଲଗେ ନା ଖାଇବାକୁ। ପିଆଜ ଫିଆଜ ଦେଇ ପଖାଳ ଟିକେ ତା ପାଟିକୁ ଭଲ ଲାଗୁଛି ଟିକେ ଖଛିଉଛି। ସୁନ୍ ପାମ୍ପୁଡ଼ି ଟିକେ ଖାଇଥିଲା ମୋ ଭାଇ ଆସିଥିଲା ଆଣିଥିଲା ସୁନ୍ ପାମ୍ପୁଡ଼ି ଟିକେ ଖାଇଛି।
ପିଜା ଫିଜା ଯେମିତି ଆମର ବିଲାତି, ଗାଜର, ହରଡ଼-ଡାଲି, ସିଝା ତାକୁ ବାଗେଇକି।
ଅ ସିଜା ସିଝା ସିଏ ତାର ସିଝା ଖାଇବା ସମୟ ଗଲାଣି ଛୋଟବେଳୁ ବହୁତ ସିଝା ଖାଇଛି। ଏବେ ଛୁଆ ବଡ଼ ହେଇଗଲେଣି ଆଉ ସିଝା ଖାଇବାକୁ ଇଚ୍ଛା କରୁନାହାନ୍ତି।
ହୁଁ ସେ ଯାହା କହୁଛି ତାକୁ ଦେବେନା ଭଲ ଭଲ ଖାଇବାକୁ ଛୋଟ ଛୁଆ ଏଇନା।
ତାର ଏଇନା ଭଲ ଲାଗୁନି ସେ ଖାଲି କହୁଛି ମୁଁ ଖାଇବି ଟିକେ ଏ ଖଟା ଖଟା ଜିନିଷ।
ଖଟା ଖାଇବି ନାଇଁ?
ଆଜ୍ଞା।
ତାକୁ ଥଣ୍ଡା ଜର ହେଇଛି?
ହଁ ଥଣ୍ଡା ଜର ଟିକେ ହେଇଯାଇଛି।
ହୁଁ ଏଇନା ମେଘ ହଉଛି ଆଉ ଅଷାଢ ମାସ।
ବର୍ଷା ବର୍ଷାତ ଏଇନା ହବ ଆଉ ବ ଛୋଟ କଣ ବଡ ଲୋକ ସବୁ ଏନାକ ଜର ଥଣ୍ଡା ସବୁ ହବ।
ଲଘୁଚାପ ହେଇଛି ଏଇନାକେ ଇଏ ଲାଗି
ଏ ଦି ଚାରି ଦିଆହୁରି ହବ ପାଞ୍ଚ ଛଅ ଦିନି ଖଣ୍ଡେ।
ଆଠ ତାରିଖ ଯାଙ୍କେ ପ୍ରବଳ ମେଘ କହୁଛି ଆମର ଓ ସମ୍ବାଦ ସମ୍ବାଦ କହୁଛି ଆଜି ମୁଁ ସମ୍ବାଦ ଖବରକାଗଜରେ ପଢୁଥିଲି ଆଠ ତାରିଖ ଜାଙ୍କେ ମେଘ ପୁରା ଲାଗି ରହିବ।
ଏ ବାବା କଣ ଏଇ ଛୁଆ ସବୁ ଆଜି ପୁଅ ସ୍କୁଲ ଯାଇନି ବର୍ଷା ସକାସେ ଯାଇ ପାଇଲାନେଇ। ଆଉ କ ନା ଗାଡି ବି ଆଜି ଆସିଲାନି ବର୍ଷା ଟା ଜୋର ହଉଚଛି ସକାଳୁ ପ୍ରବଳ ବର୍ଷା। ଯାଇପାଇଲାନି ସ୍କୁଲ।
ହୁଁ।
ହେଲେ ସ୍କୁଲ ପାଠ ସବୁ ଆସି ଘରେ କରୁଛି ଆଉ।
ଯା ହେଉ ଭଉଣୀ ଆପଙ୍କ ସାଙ୍ଗରେ କଥା ହେଇକି ମତେ ବହୁତ୍ ଭଲ ଲାଗିଲା।
ଆଜ୍ଞା ହଁ ମୋତେ ବି ଭଲ ଲାଗିଲା ଆପଣଙ୍କ ସାଙ୍ଗେ କଥା ହେଇ।
ହଉ ରଖ୍ ରଖୁଛି।